ହ୍ୟାଲୋ ବିଜି ଅଛ କି? ବିଜି ଅଛ କି? ହଁ ବିଜି ଅଛ ନା କଥା ହେଇପାରିବ।
ହଁ ଏବେ ତୁ ଝିଅ ତମ ବାପ ଘରେ
ମୋ ମାମୁଁଙ୍କ ପାଖରେ
ହଁ ଭଲ
ମାନେ ମୋ ତା ତା ମାମୁଁଙ୍କର ଯୋଉଟା ସେ ସେଠି ମୋ ମାମୁଁ ନେଇଗଲା ହେଲା ଆଉ
ହଁ ହଁ ସେ ଆଉ କଣ ବିକି ଦେବେ ଛୁଆମାନଙ୍କୁ ସେମାନେ ସେମିତି ପଇସା ପାଇଁ
ହଁ ନାଇଁ ତାପରେ ବି ତାଙ୍କ ଘର ଲୋକ ଯିଏ ତା ଜେଜେ ଜେଜେମା ସେମାନେ ତାକୁ ଭଲ ପାଆନ୍ତିନି ଆଉ ସିଏ କିଏ ରଖିବ ତାକୁ ସେ ତାଙ୍କ ମାମୁ ନେଇଗଲା ହଉ କିଏ ପାଳିବ ତାପରେ ମୋ ଅଜା ବି ଆଉ ନାହାନ୍ତି ସିଏ ବି ଗଲେଣି
ଓ ମାମୁଁ ବାହା ହେଇ ଯାଇଛନ୍ତି?
ହଁ ମାମୁଁ ବାହା ହେଇଯାଇଛି ମାମୁଁର ଗୋଟେ ପୁଅଟା ଆସିକି ବଡଟେ ହେଲାଣି। ଆଉ ବଡ ମାଇଁ ବି ସେମିତି, ମୋର ଦି ଜଣ ମାମୁଁ ଦି ଜଣ ମାମୁଁ ଘର
ମୋର ବି ହଉଛି ମୋ ବଡ ମାମୁଁ ଯିଏ ସିଏ ବି ମରିଯାଇ ଚନ୍ତି।
ଓ ହୋ।
ହଁ ସିଏ ବାହାଘରର ଦି ବର୍ଷ ହେଇନି ମରିଗଲେ। ପାଗଳ ହେଇଗଲେ ମୁଣ୍ଡରେ ଗୋଟେ ପସେଇକି ତାପରେ ମରିଗଲେ ଆଉ ଗୋଟେ ମାମୁଁ ଯାହା ସାନ ମାମୁଁ ସାନ ମାମୁଁ ଏଇନେ ତା ଉପରେ ସବୁ ଆଉ। ନା ତାଙ୍କର ପା କେହିନାହାଁନ୍ତି।
ବା ଓ ସେ ବାହା ହେଇ ନଥିଲେ?
ନାଇଁ ସେ ବାଆ ହେଇଥିଲେ ମା ବାହାଘର ଦି ଦି ନାଇଁ ଅଛନ୍ତି ସେ ମାଇଁ ରହିଲେ ସେ କହିଲେ ମୁଁ ଆଉ ବାହା ହେବିନି ମୁଁ ରହିବି ଏଠି କହିଲେ ମୁଁ ରହିବି ଏଠି ମୋ ଶାଶୁ ଶଶୁରଙ୍କ ସେବା କରିବି ମୁଁ ବାହାହେବିନି ତାପରେ ଆ ଫାସ୍ ଟାଇମ୍ ଅଲ ନ ମା ଫାଷ୍ଟ କଣ କହିଲେ ମୋର ଯିଏ ନିଜ ମା ଯିଏ ଥିଲେ ସେ ମରି ଯାଇଚନ୍ତି।
ଓଃ ତମ ମାମା।
ହଁ ମୋର ନିଜ ମାମା ଯିଏ ସିଏ ବି ମରିଯାଇଚନ୍ତି ସିଏ ବି ସେମତି ବାପା ଯେତବଳେ ଏମତି ସେ ସବୁବେଳେ ଝଗଡା ଫଗଡା ହୁଏ ସିଏ ବି ସେମତି ଏମତି ଧରି ନ ପାରିକି ମାନେ ଗୋଟେ ଘରର ଉଜାଡିବା କାରଣ ହଉଚି କଣ କହିଲେ ମଦ।
ତ ଆମ ଘରେ ବି ସେଇଆ ମଦ ପାଇଁ।
ଗୋଟେ ଜିନିଷ ପରିବାର ଛାରକାର କରିକି ହିଁ ସେ ରହିବ। ବାପା ସେଇଆ ପିଇଲେ ଖରାପ ମାନେ କ ପିଇଲା ମାନେ ଅଟୋମେଟିକ୍ ଝଗଡା ହବ।
ହଁ।
ହେଇଟୁ ମାମା କୁ ବାଡା ପିଟା କଲେ ମୋ ମାମା ଯିଏ ପୁରା ନିରୀହ ସେ କିଛି ବି କହିବନି କାହାକୁ। ତାକୁ ନା ସେ ବାପକୁ ସେ ଯଦି ଦୁଃଖ କାହାକୁ କହିଦେଇଥାନ୍ତେ ତା ଭିତୁରୁ ଟିକେ କମିଗଲେ ସିଏ ଏତେ ସୁଇସାଇଡ୍ କରିନଥାନ୍ତା ସେ କାହାକୁ କିଛି କହିବନି। ନାଇଁ କାହାକୁ କହିବନି ମାନେ ମୁଁ ମୁଁ ମାନେ ଗୋ ଟେ ବର୍ଷଟୁ ବି ଛୋଟ ଥିଲି ମତେ ନା ମତେ ମୋ ପିସ୍ ହି ମୋର ମୁଁ ଖାଲି ମୋ ମାମା ର ଗୋଟେ ଝିଅ।
ପୁଅ ନାହାଁନ୍ତି?
ବାପା ନା ବାପା ଯାହାକୁ ପଛେରେ ମ୍ୟାରେଜ କଲେ।
ହୁଁ ହଁ।
ସିଏ ତାଙ୍କର ଗୋଟେ ପୁଅ ଝିଅ।
ସିଏ ତମୁ ପଚାରନ୍ତି?
ସେ ମା ଏତେ ଭଲ ନୁହଁ।
ହଁ ସେ ମାନେ ମୋର ବି ବାବା ନାହାଁନ୍ତି ତ ମାନେ ମୁଁ ବି ଯେତେବେଳେ ତିନି ଅ କ୍ଲାସ ଟୁ ନା ଥ୍ରି ରେ ପଢୁୁଥିଲି ଆଉ ତାଙ୍କ କୁ କିନ୍ତୁ ଭୁଲରେ ଇଞ୍ଜେକସନ ଦେଇକି ମାରିଲେ ବାତ ମାନେ କଣ ଅଣ୍ଟାରେ ଇଞ୍ଜେକ୍ସନ ଦିଆ ହବ ନା ନାଇଁ। ଭେନ୍ ରେ କଣ ଦିଆ ହୁଏ କିି ହାତର
ନାଇଁ ନାଇଁ ଆଜିକାଲି ଡକ୍ଟର ଗୁଡା ତ ଫର୍ଜରିରେ ଡିଗ୍ରୀ ପାଇଲେ ଆଉ କଣ।
ହଁ ସେଇଆ ଏଇ ମେଡିସିନ ରିଆକ୍ସନ ହେଇଗଲା। ପଟେ ସିଏ ତାଙ୍କ ଚିହ୍ନା ଜଣା ସାଙ୍ଗ।
ଓ ହଁ।
ହୁଁ ସେଠି ରିଆକ୍ସନ୍ ହେଲେ ତା ପ କୁ
କିଏ ଭୁଲ ପାଇଁ ଆଉ ଜଣଙ୍କର ଜୀବନ ପଳଉଚି ଏବେ ମେଡିକାଲ ଯିବା ପାଇଁ ଡର ଲାଗୁଚି।
ହଁ।
ହଁ ମଣିଷ ତ ସଞ୍ଜ ସକାଳେ ଠାକୁରଙ୍କୁ ଏତିକି ଡାକୁଛିି ଯେ କୋଉ ରୋଗ ବେମାର ନ ହଉ।
ତ ଏ କିନ୍ତୁ ଆଜିିକାଲି ଯୋଉ ଖାଇବା ପିଇବା ପାଇଁକା ହିଁ ଏତେ ରୋଗ ବାହାରି ପଡୁଚି ସବୁ।
ହଁ ଆଜିକାଲି ଯୋଉ ବାହାର ଖାଇବା ପାଇଁ ବେଶୀ ରୋଗ ବାହାରୁଚି। କିଓ ଏତେ ରୋଗ ବାହାରୁଛି ଯେ, ମେଡ଼ିସିନ୍ ରେ ମଣିଷକୁୁ ବଞ୍ଚିବା ପାଇଁ ପଡୁଛି। ଆ, ଯୋଉଠି ଭୁଲ୍ ମେଡ଼ିସିନ୍ ଜୀବନ ଯାଉଛି।
ଉ ହଁ, ତମେ ବିଶ୍ବାସ କରିବନି ମୋ ଝିଅ ଜନ୍ମ ହେଲା ମୁଁ ପ୍ରାଇଭେଟରେ କଣ, ଅପରେସନ କରୁଛନ୍ତି ବୋଲି ମୁଁ କହିଲି ନାଇଁ ଛଅ ନମ୍ବର ରେ ଯିବି। ଅ ଯାଇଥିଲି ମୁଁ ନ ଚେକପ୍ ପାଇଁ। ନାଇନ୍ ମନ୍ଥର ଅଲଟ୍ରାସାଉଣ୍ଡ ହୁଏ ନା?
ହଁ, ହଁ।
ଚେକପ୍ ପାଇଁ ଯାଇଛି। ମତେ କହିଲେ ତମର ଟାଇମ୍ ହେଇଗଲା ଆଡ୍ମିସନ ହେଇଯାଅ। ମୁଁ ଆମେ କଣ ଜାଣି ସେଠି ମୁଁ ମୋ ଭାଇ ସହିତ ଯାଇଛି, ମୁଁ ଯାଇକି ଆଡ୍ମିସନ୍, ଯାଇକି ଆଡ୍ମିସନ୍ ହେଇଗଲି। ହୁଁ। ହାଲୋ।
ହାଲୋ।
ହଁ, ମୁଁ ଘର ଲୋକଙ୍କୁ ମାନେ କହିଲି ଏମିତି ଡାକ୍ତର କହୁଛନ୍ତି, ତମେ ଡାକ୍ତର କହୁଛନ୍ତି ମାନେ ଘର ଲୋକ ବିଶ୍ୱାସ କଲେ। ମୋର ପେନ୍ ହେଲାନି, ପେନ୍ ହେଲାନି ଇଞେଜକ୍ସନ ଦେଲେ। ଖାଲି ମେଡ଼ିସିନ୍ ଦୋଉଥିଲେ, ବାରମ୍ବାର ଚେକପ୍ କରିକି ମୋ ଅବସ୍ତା ଖରାପ କରୁଥିଲେ। ତ ତାପରେ, କହିଲେ ଯଦି ଏବେ ନହେଲା ତାହେଲେ ଅପରେସନ କରିବୁ। ଆମ ଘରେ କହିଲେ ଆମେ ତାହେଲେ ପ୍ରାଇଭେଟ୍ ରେ କାଇଁ ନ କରିବୁ, ଗମେଣ୍ଟ ରେ ପନ୍ଦର, କୋଡିଏ ଜଣଙ୍କ ପରେ ଅଛି ବା ଅପରେସନ, ବାହାରିଲୁ। କହ ମତେ ନର୍ସ ଆଉ ଥରେ ଡାକିଲା, ଚେକ୍ କଲା, ତମର ଏ ଅଧଘଣ୍ଟା ରେ ହେଇଯିବ। ସେ ବି ଇଞ୍ଜେକସନ୍, ସାଲାଇନ୍ ଫାଲାଇନ୍ ଦେଇକି ମାନେ ପେଟ ଫେଟ କାଟିଲା ଗୋଟେ ଧାଇଁ ଆସିଲା, ମୋ ପେଟକୁ ଏତେ ଜୋରେ ଚିପିଲା ଛୁଆ ବାହାରି ପଡିଲା। ଛୁଆ କାନ୍ଦିଲାନି ମୋର, ଝିଅ କାନ୍ଦିଲାନି, ନ କାନ୍ଦିଲେ ଟେନସନ୍।
ହଁ, ନ କାନ୍ଦିଲେ ବୋଧେ, ହୁଁ ହୁଁ, ମୋର ବି ସେଇ ଭ ସେଇଭଳିଆ ଟାଇପ୍ ର ହେଇଥିଲା କି, ମୋର ସେମିତି ଦି ଥର ଟାଇମ୍ ଦେଇଥିଲେ ତ ମୁଁ ଯାଇଥିଲି ତାପରେ ସିଏ କହିଲେ, ତାପରେ ମତେ କହିଲେ କି ଯୋଉ ପେନ୍ ହୋଉଛି ଗୋଟେ ମାନେ ମେଡ଼ିସିନ୍ ଖାଇବା ପାଇଁ, କି ପେନ୍ ଜଲ୍ଦି ହବ ପେନ୍ ଟା ମୋର ମାନେ ଟିକେ ପେନ୍ ହଉଥିଲା, ସେ ମେଡ଼ିସିନ୍ ଖାଇଲା ପରେ, ବନ୍ଦ କରିଦେଲା।
ତାହେଲେ ହେଟା ଫଲସ ପେନ୍ ଆସିଥିଲା।
ହଁ, ତାହେଲେ ହେଇଟା ହେଲାନି, ତାପରେ ଏମିତି ହେଲା ହେଲା ତାପରେ ଚେକ୍ କଲେ। ତାପରେ କହିଲେ ନା ପିଲା ମୁଣ୍ଡ ଆସିନି ଆହୁରି ଟାଇମ୍ ହବ।
ହୁଁ।
ଏମିତି କହିଲେ ତାପରେ ପୁଣି କଣ ହେଲା, କହିଲେ ନାଇଁ ସିଜରିନ୍ କରିଦବା।
ସେଇଆ ବା, ମୋର ବା ସିଆ, ସେ ଆଇ ସିୟୁ ରେ, ହୁଁ।
ପେଟରୁ ପାଣି ଶୁଖି ଯାଇଛି, ଯଦି ବଞ୍ଚେଇ ହବ ମା କୁ ନହେଲେ ଛୁଆକୁ ଏମିତି ଏମିତି କହିଲେ। ତାପରେ ଆଉ ଜଣେ ମଣିଷ ଯଦି ମିଛରେ ବି କହୁଥିବ, ଜଣେ ଆମେ ତ ଆଉ ଜାଣିନେ ନା ସେ ବିଷୟରେ ତ, ବାଧ୍ୟ ହେଇକି କହିବା କି ନାଇଁ? ତାପରେ କହିଲେ ହଁ। କରିଦିଅ ନହେଲେ ସିଜରିନ୍, ତାପରେ ମୋର ଏମିତି ଓ ଟି କି ନେଇକି ସିଜରିନ୍ କରାଇଲେ ଏ ବା ଏମିତିକା ସିଜରିନ୍ କଲେ ଯେ, ମୋର ଆଜି ପର୍ଯ୍ୟନ୍ତ ମାନେ ଟିକେ ଯଦି ଝାଳ ଫାଳ ବୋହିଯାଉଛି
ହୁଁ, ହୁଁ।
ସେଇଟା ଶୁଖିବାର ନାଁ ନଉନି।
ଏତେ ଦିନି, କେତେ ଦିନ ହେଲା? ତିିନି, ଚାରି ବର୍ଷ।
ତିନି ବର୍ଷ ହେଇଗଲାଣି। ମାନେ ମୋର ସେ ଯୋଉ ମାଂସ ବାହାରିଛି ପେଟ ସିଲେଇ ହେଇଛି ନା ଆଜି ପର୍ଯ୍ୟନ୍ତ ମେଲଟ୍ ହଉନି।
ଏ ହେ।
ମୁଁ ମାନେ ତା ପଛରେ ମୁଁ। କଟକ ଫୁଠୁ ଆରମ୍ଭ କରି କେତେ ମେଡିସିନ ଖାଇଲେଣି କମିଯିବ ବୋଲି ଫାଷ୍ଟ ତ ସେଇ ଡ କ୍ଟରଙ୍କ ପାଖରୁ ହେଇଥିଲେ ବୋଲି ତାଙ୍କ ପାଖରୁ ଖାଇଲି।
ହଁ।
ସେ ଲେଖିଲେ କମିଯିବ କମିଯିବ ଟୋଟାଲ ଯେତେ ମେଡିସିନ ଖାଇଲେ ଆଣିକି କମିଲେନି ତାଙ୍କ ମେଡି ସିନ୍ ବାଧ୍ୟ ହେଇକି ତାପରେ ଯୋଉ ସିଜରିଙ୍ଗ୍ ପରେ ମେଡିସିନ୍। ଦେଲେ ଗୋଟେ ମେଡିସିନ ର କିଛି ବି ଅସର କଲି ଏମିତି। ପେନ୍ ହେଲା ବସିକି ହିସାବ ବାହାର ପେନ୍ ହେଲା। ଆଉ ମାନେ ସେବେ ସବୁ ଘା ଫା ସେଫ୍ଟି ହେଇଗଲା ପୁରା। ଅବସ୍ଥା ପୁରା ଛଅ ମାସ ପୁରା ଖରାପ୍ ହେଇଗଲା। ତାପରେ ଗୋଟେ ଦେଢ ବର୍ଷ ଯାଏଁ ମୁଁ ନା ଚାଲିପାଇଲି ନା କିଛି, ସେଇଠୁ ମୋ ଦେହ। ମାନେ ବସିଲି ନା ରେଷ୍ଟ ନେଲି ତାପରେ ଦେହ ଧୀରେ ଧୀରେ ବହୁତ ଖରାପ ହେଇଗଲା। ତାପରେ ସେ ମତେ କହିଲେ ଯୋଉ ମାନେ ମେଡିକାଲ ରୁ ଆସିଲା ପରେ ସେ ସବୁ ଷ୍ଟିଜ୍। ପଡିଥିଲା ସେ କଲେ ଘରକୁ ଯିବ ଭାରି ଷ୍ଟିଜ୍ ଖୋଲିଦବ। ଯାହାହେଲେ ବି ଘା ଟା ଶୁଖିନି ଯାହାଲେ ଟିକେ। ଟାଇମ ଲାଗିଲେ ଖୋଲିବି ନା କେମତି? ତାପରେ କଣ କହିଲେ?
ଘର କେତେବେଳେ ଷ୍ଟିଜ ଖୋଲିଲ କି?
ନାଇଁ ଷ୍ଟିଜ୍ ସେ ମତେ କହିଲେ, ଏଇଠୁ ଗଲା ପରେ ସେଠି ମେଡିକାଲ ରେ ରହିଲୁ। ଚାରି ଦିନି କହିଲେ ସେ ସାତ ଦିନିଆ ଦିନ ଷ୍ଟିଜ୍ ଟା ଖୋଲିଦବ। ହେଲେ ଶୁଖିଥିଲେ ସିନା ଖୋଲିଦବ ବ୍ୟାଣ୍ଡେଜ ଟା ତ ସେ କହିଲେ ନହେଲେ। ସେ ଝାଳ ରହିକି ଘା ହବ ଆଉ ତମେ ସାବୁନ ମାରିକି। ତାକୁ କ୍ଲିନ କରିବ ସାବୁନ ମାରିଥିଲେ ଅହ ଆହୁରି। ଇଫେକ୍ସନ୍ ହେଇଯିବ ସେ କହିଲେ ସାବୁନ ମାରିକି। ସଫା କରିବ ବିଶେଷ କରିବ ମୁଁ ସାବୁନ ମାନେ କି କିଛି ବି ଲଗେଇନି। ମାନେ ପବନ ବଜେଇକି ବି ଘା ପାଚିଗଲା ତମ ସାବୁନ ମାରିଥିଲେ ଅବସ୍ଥା କଣ ହେଇଥାନ୍ତା। ଯେତେବେଳେ ମୁଁ ତାପରେ ସେଟା କପ୍ଲେନ୍ କଲି ସେ ଡକ୍ଟର ତାପରେ କହିଲେ ନା ତମକୁ କିଏ କହିଲା ସାବୁନ ମାରି ଇଏ କରିବାକୁ ମୁଁ କହିଲି ତମ ନର୍ସ ମାନେ କହିଲେ।
ହୁଁ।
ଭାବ ନିଜେ ମାନେ ସେଠି କୋ ମାନେ ନର୍ସ କଥା ଶୁଣିବ ନା ଡକ୍ଟର କଥା ଶୁଣିବ।
ହ ହ ହ ମାନେ ଯାହା ମନ ଯିଆଡେ ହଉଛି କହୁଛି।
ହଁଁ ମୋର ମାନେ ଭିତରେ ଗଛ ପନା ଛାଡି ଦେଇଛି ପୁରା ଗୋଟେ ଦିନ।
ଓହୋ।
ଏତେ ପେନ୍ ଏତେ ପେନ୍ ହଉଥିଲା କଣ ପାଇଁ ହଉଛି ସମସ୍ତେ ଭାବୁଛନ୍ତି। ଛୁଆ ପାଇଁ କାନ୍ଦୁଛି ଝିଅ ଗୋଟେ ମେଡିକାଲ ରେ ମୁଁ ଗୋଟେ ମେଡିକାଲ ରେ ହେଲା ଝିଅ ପାଇଁ ବି ଜାଣିଥିଲି ଆଡେ ପେନ୍ ପାଇଁ କାନ୍ଦୁଛି ଆଉ ଜଣେ ଆସେ ମୁଁ କହିଲି ମୋର ଏମିତି ପେନ୍ ହଉଛି। ସେ କାଢିକି ଦେଖିଲା ବେଳକୁ ପୁରା ହାତେ ଲମ୍ବା ର ଗୋଟେ ଗଜକନା ହେଲା। କଣ କହିବ ଆ ଚ କରୁଛନ୍ତି ଆଡୁ ଆଡୁ ।
ପଇସା ନେଲା ବେଳକୁ ନେଇଯିବେ ଗଣି ଗଣି କା କାମ ଜମା କରିବେନି।
ହଁ ମାନେ ଷ୍ଟିଜ୍ କରିଛନ୍ତି ସାଇଟ୍ ରେ ଗଜକନା ଅଛି ହେଲା।
ହୁଁ ହୁଁ।
ବହୁତ୍।
ବହୁତ ଆ ମାନେ ମୁଁ ଯୋଉ ଦିନ। ସିଜରିଙ୍ଗ୍ ହେଲା ସେଇ ବେଡ ରେ ଆମେ ଶୋଇଛୁ ଚାରି ଦନି ଯାକ ଆମେ। ତିନି ଜଣ ପେସେଣ୍ଟ ଦି ମାନେ ଦି ଦି ଜଣ ସାଙ୍ଗ ମୋର ଆମେ ଦି ଜଣ ସାଙ୍ଗ ହେଇଥିଲୁ ଆଉ ଜଣେ ପଠାଣର ସ୍ତ୍ରୀ ଲୋକଟେ ହେଇଥିଲେ। ମୁସଲମାନ ସ୍ତ୍ରୀ ଲୋକ ଟା ତିନି ରାତିଆଙ୍କ ଆମେ ମାନେ କାନ୍ଦିଛୁ ମାନେ ଇଞ୍ଜେକ୍ସନ୍। କହିଲୁ ଏତେ ରିକୁଏସ୍ଟ କରି କି ଆଉ ଅଧିକ ପଇସା ନି ଗୋଟେ ଇଞ୍ଜେକ୍ସନ ଦିଅ ଯେମିତି ଟିକେ ପେନ୍ ଟା କମିଯିବ ଗୋଦରା ଇଞ୍ଜେକ୍ସନ ଦେଇଛ ମାନେ ଚବିଶ ଘଣ୍ଟା ରହିବ ଅପରେସନ କଣ ଆମ ଜଣା ପଡିବନି।
ହୁଁ।
ମାନେ ପେନ୍ ହେଲା ଅପରେସନଠୁ ପୁରା।
ଏ ହେ ସେ ଭଲ ନୁହଁ ମେଡିକାଲ୍।
ମେଡିକାଲ୍ ଯମ୍ ମାନେ ପ୍ରାଇଭେଟ୍ କାଳେ ଗମେଣ୍ଟ ରେ ଭଲ କରିବେନି ବୋଲି ପଇସା ଖର୍ଚ୍ଚ କରି କି ପ୍ରାଇଭେଟ୍ ରେ କଲୁ। ହୁଁ ମାନେ ଆଉ କଣ ଗମେଣ୍ଟ ଆଉ ପ୍ରାଇଭେଟ୍ ଆଉ ଲାଭ କଣ ଆମେତ ମାନେ ସେ
ହଁ ପରା ତାପରେ ପଇସା ବି ନେଲେ ଖାଲି ମାନେ ଟିକେ-ଟିକେ ଜିନିଷ ପାଇଁ ପଇସା ଖାଲି ବୋହି ନେଲେ
ହଁ-ମା-ହଁ
ନେଲେ ଭଲ କହିଲେ ଭଲ ବେଡ୍ ଦବୁ ଇଏ ଦବୁ ମାନେ ଏସିି ରୁମ୍ ଦେଲେ ଏସିି ଚଲେଇଲେନି।
ଆଉ ମାନେ ଚାର୍ଜେସ୍ ଖାଲି ନେଲେ ଆଉ ମାନେ ବହୁତ୍ ହଇରାଣ ରେ ତାପରେ ଏତେ ରିକୁଏଷ୍ଟ କଲୁ ଆଉ ରାତିରେ ଆମେ ଶୋଇ ନା ତ ସାଲାଇନ୍ ତ ଲାଗିଥିବ ଖାଇବୁନି।
ହଁ-ହଁ ମୁଁ କଲ୍ କରୁଚି ଆଉଥରେ ହେଲା।
ଆଜ୍ଞା।